କାରନ।
କେମିତି ଅଛନ୍ତି ଆପଣ? ହଁ ନିଶ୍ଚୟ ନିଶ୍ଚୟ ମୁଁ ଭଲ।
ମୁଁ ବି ଭଲ ଅଛି।
ଆଚ୍ଛା ଆଉ।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
ମୁଁ ବର୍ତ୍ତମାନ କିଛି ନାହିଁ ବାସ୍ ସକାଳୁ ଉଠିଲି ସକାଳର ଟିକେ ନିତ୍ୟକର୍ମ ସରିଲା ଦୌଡ଼ିବାକୁ ଯାଇଥ ଛି ଦୌଡ଼ି ଆସି ବସିଛି ଆମ ଘର ବାହାରେ ଟିକେ ବସିଛି ଆଉ ପ୍ରକୃତିକୁ ଦେଖୁଛି।
ଆଚ୍ଛା ଆଚ୍ଛା। ହଁ ହଁ ହୋଉ ଠିକ ଅଛି। ମୁଁ ବି ସେମତି ଖାଇ ସକାଳୁ। ମୋର ନିତ୍ୟକର୍ମ ସରିଲା ଆଉ ମାନେ କିଛି ଖାଇକି ମୁଁ ବି ପ୍ରକୃତି ସହିତ ଅଛି ଆଉ।
କେତେ ବିସ୍ମୟକର ଜିନିଷ ଏମିତି ନାଇଁ ପ୍ରକୃତି ଯାହା ଥିଲା ପିଲାବେଳେ ଆମେ ଯାହା ଦେଖୁଥିଲେ ସମ୍ପୂର୍ଣ୍ଣ ରୂପେ ସବୁଜିବା ଫଳରେ ପ୍ରକୃତିର ଏକ ଅଦ୍ଭୁତ ଦୃଶ୍ୟ ଥିଲା। କିନ୍ତୁ ବର୍ତ୍ତମାନ ସବୁକିଛି ଯେମିତି ଲୋବପ୍ରାୟ ହୋଇ ଚାଲିଚି। ବିଲୁପ୍ତ ହୋଇଯାଇଛି ସେହି ପ୍ରକୃତିର ସବୁ ଯିବା। ସମ୍ପୂର୍ଣ୍ଣ ରୂପରେ ଚାରିଆଡ଼େ ଦେଖିବାକୁ ଗଲେ କଳକାରଖାନା ଘର ଦ୍ୱାର ସବୁ କିିଛି ବଢି ଚାଲିଚି
ବଢିବା ଦ୍ଵାରା ପ୍ରକୃତି ମଧ୍ୟ ଧୀରେ ଧୀରେ କ୍ଷୟ ହେବାକୁ ଲାଗିଲାଣି। ମନୁଷ୍ୟ ପ୍ରକୃତି ମାନେ ଆମକୁ ଯେତିକି ମାନେ ବୃକ୍ଷ ଗଛଲତା ତରୁ ବଣ ଯେତିକିଥିଲା ମଣିଷ ସେ ସବୁକୁ। ମାନେ ଗୁରୁତ୍ୱପୂର୍ଣ୍ଣ ନ ଦେଇକି ନିଜର ଘର ଦ୍ଵାର। କଳକାରାଖାନା ଇତ୍ୟାଦି ବନେଇବାରେ ଅଧିକ ଗୁରୁତ୍ୱ ଦେଇକି ସେ ଜିନିଷକୁ ନଷ୍ଟ କରିଦେଉଚି।
ନିଶ୍ଚୟ ନିଶ୍ଚୟ ପ୍ରକୃତରେ ଯଦି ଆପଣ ଦେଖିବାକୁ ଯିବା। ସରକାର ଗୋଟିଏ ପକ୍ଷରେ କୁହେ। କି ମାଆଙ୍କ ନାଁ ରେ ଗୋଟିଏ ବୃକ୍ଷ ଲଗାନ୍ତୁ। ବୃକ୍ଷରୋପଣ ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଅଭିପ୍ରାୟ ଚାଲିଛି। ଆଉ ଗୋଟେ ପକ୍ଷରେ ଦେ ଖାଜାଏ କି କଳକାରଖାନା ସ୍ଥାପନ କରିବା ପାଇଁ ସେହି ସରକାର ଲ ଲକ୍ଷ ଲକ୍ଷ ଟଙ୍କାରେ ଜମିଗୁଡ଼ା ଯେଉଁଠି କିି ଲକ୍ଷ ଲକ୍ଷ ମାତ୍ରାରେ ଆମ୍ବ ଆ ଗଛ ଅଥେ ଅଛି ଖୁ ଭିନ୍ନ ଭିନ୍ନ ପ୍ରକାରର ବହୁତ ବଡ଼ ବଡ଼ ଗଛ ରହିଛି ସେ ସମସ୍ତ ଗଛକୁ କୁ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ଧ୍ଵଂସ ବିଧ୍ଵଂସ କରିଦେଇଛି କଣ ଚାହୁଁଛି? ସ୍ଵାର୍ଥପରତାର ସୀମା ଟପି ଚାଲିଚି ସମ୍ପୂର୍ଣ୍ଣ ଭାବରେ ମାନବ ସମାଜ। ଯେ ନିଜ ସର୍ଥ ପରତ ପାଇଁ ଆଜି ସମ ମ୍ପୂର୍ଣ୍ଣ ରୂପରେ ବୃକ୍ଷ ଅଁ ସମ୍
ସମ୍ପୂର୍ଣତା ଖୟ କରିଚାଲିଛି। ହଁ ଭାଇ ସେ ମନୁଷ୍ୟ ନିଜେ ହିଁ ସେଥିପାଇଁ ଦାୟୀ ଯେ ଆମେ ନିଜେ ଯଦି ଆଗାମୀ ଭବିଷ୍ୟତକୁ ଦେଖିକି ଯଦି ଜାଣିବା ବି ନାହିଁ ପ୍ରକୃତି ହିଁ ଆମର ମାନେ ଆଗାମୀ ଭବିଷ୍ୟତ। ସେମିତି ଯଦି ଚିନ୍ତାଧାରା ର ରଖିବା ତାହେଲେ ହିଁ ମାନେ ଆଗକୁ କିଛି ଭଲ ହବ ଆମ ସହ ନହେଲେ ମାନେ ଆଜିକାର ମାନେ ପ୍ରକୃତି ଯେମିତି ହେଲାଣି ଦୁନିଆ ଯେମିତି ହେଲାଣି ଯେ। ମାନେ ଆଗାମୀ ଭବିଷ୍ୟତରେ ନାହିଁକି ଆମକୁ ମାନେ ନିଃଶ୍ବାସ ପ୍ରଶ୍ଵାସ ନେବା ପାଇଁ ଯୋଉ ଅମ୍ଳଜାନ ବାଷ୍ପର ଆବଶ୍ୟକତା ପଡୁଛି ତାହା ମଧ୍ୟ ମିଳିବନି ତାହା ମଧ୍ୟ ଏଇନା ହସ୍ପିଟାଲ୍ ଇତ୍ୟାଦିରେ ଦେଖିଥିବେ ଅକ୍ସିଜେନ ମଧ୍ୟ କିଣିବାକୁ ପଡେ। ସେମିତି ମାନେ କିଛି ସମୟ ଆସିବ ଯେ ନର୍ମାଲ ଆମେ ଆମ ଭଳିଆ ମଣିଷ ମଧ୍ୟ ଅକ୍ସି ମାନେ ଅମ୍ଳଜାନକୁ କିଣିବାକୁ ପଡ଼ିବ ଯେଉଟାକି ଆମକୁ ବୃକ୍ଷ ମାନେ ସୁର୍ଲଭ ଇଏରେ ଦେଇଥାଏ ନା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।